ମୁଁ ଇଆଡେ ଆମର ଇଆଡେ ପଳାଇଛି ମୋର ଭୋଜି ଅଛି ତ ପଳାଇଚି।
ପଡ଼େ ତ ଇଏ ସେ
ହଁ ସେ ମଲ ଆଡେ ପଳାଇଛି।
ତା କେ ଶିବ ମନ୍ଦିର ଟ ନାହିଁ ମ ଗାଁରେ ତମର।
ହଁ ସେଆଡ ରେ ଇଏ ପଳେଇଛି ଭାମୁଣ ଆମର ଆ
ମୁଁ ସେ ସେ ଭିତରେଆଡେ ଗୋଟେ କଣ ନାହିଁ ଗାଁଟା।
ହ ଭିତରକାନିକିରେ। ସେଇଟା ହୁଁ ଆ ଦେ କଣ ସିନ୍ଦୁରପୁର ନା କଣ ଅଛି। ହଁ ସିନ୍ଦୁ ହଁ। ନାଇ ନାଇ ମର। ହଁ ମାୟାର ଗାଁକୁ ପଳାଇଛି ତୁ କରଛି ଆଡେ ସରିଲା ବୁଲି ଫୁଲି ବର୍ଷା ହେଲୁ ସବୁ ଘରକୁ ପଳେଇଲି ତୁ କଣ କରୁଛୁ? ଗଁ ଆଡେ ବର୍ଷା ହଉଛି।
ହଁ ଆଜି ବର୍ଷା ହଉଛି ଯେ ଆଜି ବି ସେଡ ନୀଳରେ ଆଜି ସବୁ ଘ ଇଏ ଗ୍ରଣ୍ଡ ବାଉଣ୍ଡି ଯ ଖେଳୁଥିଲୁ ଆଉ ଖେଳ ଫେଳ ସତ ବନ୍ଦ ହେଇଲାଣି।
ହଁ ହ ହ ହ ହ ଏଇ ଆଡେୁଝି ଥିଲା ଖେଳୁଥିଲ ଆମେ ତିନି ଦିନ ହେ ଖେୁଥିଲୁ କାଲି ଆଉ ଯିବାକୁ ପଡିବ ସେଆଳେ ଖୋଲିଗୁଡ଼ ଆମର ଆଣ୍ଟିଳାର ଆମ ବାନ୍ତି ହେଲେ କଣ ଆମ ମାମ ର ସାର୍ଙ୍କର ୱାଇଫ ତାଙ୍କର ଦେହ ଭଲ ନାହିଁ ତ ଚାଲି ଦୋକାନ ଯିବାକୁ ପଡ଼ିବ ସାର୍।
କାଲି ଜୀବି।
ଆଉ ବର୍ଷା ହେଇଛି ନାଇଁ ସିଆଡ଼େ?
ଇ ଆଡେ ହଁ ସଲା ପରୋ ଘରୁ ପଳାଇଲୁରେ ସଲା ବୁଝି ସ୍ ହାଣ୍ଡା ହଣ୍ଡି ମାଜା ହାଜି କରି ଆଇଲୁ। ପ ହଁ ମୁଁ ଆ ଆମର ସେ ଘର ପାଖରେ ଲୋକଟା ବିଜୁଳି ମାରିକି ମାର
ହଁ ର ଆଉ ଇଏଡ଼େ ଆମ ଗାଁ ର ଆମ ଗାଁ ନାଁ ଯେ ସିଏ ଯୋଉ ହଁ କୁମ୍ଭରୁଟା ସେ ସେପଟ ଲାଇନ ହୋ
ହଁ ହଁ ହଁ ହଁ କଣ ହବ ହଁ ହଁ ହଁଙ୍କର
ସଠ ମାଳ ଆଛି ବୋଲି ତାଙ୍କୁ ଡାକେଇକୁ ଯ ଯେ ସାର୍ ତ ତାଙ୍କର ସେ ପିଲାଟା ବିଜୁଳି ମାରି ମରି ଯାଇଛି ଆଉ ତାଙ୍କ ଆଉ ନାଇଁ ବୋଲିଥିଲା ଆଉ।
ଓହୋ ଓ ହୋ। ଆଉ କଣ କରୁଛୁ କହ।
ହଁ ଆଉ।
ଆମ୍ବ ଆଡେ ବଡ ବଡ ଆମ୍ବ ନା ଆମ ସେଠୁରି ଆମ୍ବା ଛୋଟଛୋଟ ଆମ୍ବ ଯହା ହେଇଥାାଉଛି। ହ ସବ ଲଷେଇ ସେ ହାଇବ୍ରିଡ ଆମ୍ ଯାଉ ଆ।
ଅବସ୍ଥାା ଲାଗଉଛନ୍ତିି। ଏବେ ଯଉ ଆଡେ ଶୁଆଡେ ଖିଲଳିଆ ଯାଇଥାଉଛନ୍ତିିଆଡେ ହେଲେ ସେଆ ଲଗେଇ ଯି ପରା ସବ ଆବ ଫରେ
ହଁ ଶିନି ଆପରା। ଚା ନାଇ ଅଛି। ନନା ଇ ଥିଲା ଯେ ଆଉ ଆମେ ଟିକେ ମିଚର ଫିଚର ଖାଇଲୁ ଆଉ ମିଶର ଟିକେ ଖାଇଲୁ ଆଉ, ଆଉ ସେ ମୋର ସାଙ୍ଗଟେ ଜଣେ ଇଏ ଷ୍ଟୋରି ପକେଇଥିଲା, ତାଙ୍କ ତାଙ୍କ ଗାଁ ଭିତରେ ଖେଳ ତ ସାର୍କ ସେ ଏ ମୁଁ ଗ୍ରୁପ ରେ ମେସେଜ୍ କଲି ତାକୁ କହିଲି ସାର୍କେଲ ମଚ ପକେଇଁ ସେ ଉପର ଭଳି ପଚାରି କହୁଛି ବୋଲି କହିଲା। କହ ଆ ଖେଳିଆ କହୁଛୁ। କାହିଁ ନା ମଜ ପକେଇଲେ ମୁଁ କହିଲି ବେଟ ପଚାରି କହି କହିଲ ତ ଦେଖିବା ଏନେ ମହାଣ୍ଡିର ପିଲା ଟା।
ହଁ ସାଙ୍ଗଟା ଟ୍ୟୁସନ ପଢିଲା ବେଳୁ ଓଡିଆ ନାଇଁ ହୁଁ ତାର ନିମ ଖଣ୍ଡି ରାମୁଣ ନାଇ କିରେ ହଁ ଦେବ ଦେବ ତା ଭାଇର ସାଙ୍ଗଡା। ହଁ ତା ସାନ ଭାଇ ଅଛି। ହଁ ତା ସାନ ଭାଇ ଅଛି। ତାରି ଆମ୍ବେ ଜାଗା, ଯେ ସିଏ ପଡୁଥିଲା ଇଏରେ
ସେ କିଆ ତମ ରୁମରେ ରହୁଥିଲା ନା କିସ?
ନା ମ ତା ସାନ ଭାଇ ପଢୁଥିଲା ବିଷ୍ମୟରେ ଆର୍ଟ୍ସ ତାର ଥିଲା। ତାର ସାର୍ ଆଉ ହ
ଓ ହୋ
ଆଁ ହଁ କିଏ କିଏ ନା ଆମର ସା ନାଇବେ ସିଏ ଆମରେ ପଡିବାର ତୁ ବୁଝିଲୁନୁ ତାର ସାନ ତା ଦାଦାର ପୁଅ ହ ଦାଦା ନାଇଁ ଭାଇଟା ହବ। ସେ ବି ମୋ ସାଙ୍ଗ ନାହିଁ, ଏବେ ତାକୁ ଖାଲି ଜାଣିଛି ତା ସହିତ ଇଏ ହେଟା। ସେ ଶୋଇ ରହୁଥିଲା ତ, ମୁଁ ଗ୍ରୁପ୍ ରେ ମେସେଜ୍ କରିଥିଲି କି ଖେଳିବା ନା କଣ?
ଆଉ କଲେଜ ଆଡେ ଆଉ ଯାଇନ ଆଉ।
କଲେଜ ଆଡ଼େ ଏବେ ଯାଇନି କାଲି ଫୋନ୍ କାଲି ଲକ୍ଷ୍ମୀ ମନ୍ଧ କହିଥିଲା ଯେ କାଲି ନା, ଲକ୍ଷ୍ମୀ ଗାଧୁଆ କାଲି ଥିଲା ପରା। ହଁ ସେ ପଅର୍ ଦିନ ଆଇଲା, କଲେଜରେ ମେସେଜ କରୁଥିଲେ କି ଆସିବ ବୋଲି ଇଏକୁ। ସେ ସେମିଷ୍ଟାର ପାଇଁ ଭଲ ହଁ ପଚିଶ ରୁ ଅଣତିରିଶ ଭିତରେ ହଁ ପିଲା ବାହାରିଲା, ଦେଟ ଭାରିନି।
ଆ ସେମିସାର୍ କେବେ ହବ?
ସେମିସାର୍ କେଇଆଣି କେବେ ହବ, ମୁଁ ଜାଣିନି। ହଁ ନେ ବେ ତେରସ ପଚାଶ ଟଙ୍କା ଇଏ, ହୁଁ। ଆମର ତ ପନ୍ଦର ପନ୍ଦରଶହ ଏଇ ବର୍ଷ ବଢେଇ ନେଇ ଦ ହଜାର ଓହୋ। ଦରିମା ଟା କମେଇକି ପାଞ୍ଚଟା ଅଧ ଚଉତିରିଶ ତିରିଶହ ଟଙ୍କା ନଉଛି। ଅହ ଆମର ଫାଇନ ନା ଅଣତିରିଶ ପର୍ଯ୍ୟନ୍ତ ନହଲେ ଫାଇନ ବି ପାଂଶ ନା କେତେ କିଏ ଜାଣିଚି ଯେ, ସାର୍ ଆମକୁ କହିଦଉଛନ୍ତି ଆଉ ପ ଦେଇଦିଅ ଦେଇ ସାର୍ ଟିକେ ଚିହ୍ନାପରିଚ ଆଉ ପଇସା ପତ୍ର ସେତେ ଇଏ କରୁନ ତି ଆଉ ଟିକେ ଆଉ ହଁ। ଆବେ ଜଣେ ପ୍ରାକ୍ଟିକାଲରେ ହଁ ତାପରେ ପ୍ରେଜେଣ୍ଟ ଆଉ ଥରେ ପକା ପଡିଛି।
ତମର ସେ ଡାକି ଦୋଉଛନ୍ତି ପରା।
ଆମ ଡାକୁଚଛନ୍ତି କହିଦେଇ ଥାଉ ଆଉତି କଣ ପଡେଇବ ପଡିବ ନାଇଁ ଆଉ।
ହଁ ଟିକେ ଡାକିଦେବା ଆମେ ତ ସେମତି ଆମେ କୋଡିଏ ତିରିଶ
ହଁ ଏ ମୁଁ ମୁଁ କିଛି ପଡି ତାପରେ ଏ ବର୍ଷ ତ ଜଏନ୍ ହବ କହୁଛି। ମୁଁ ଗଲେ ମୁଁ ଗଲା ଆଉଥର ପଚିଶ ହେ ଯିବାକୁ ପଡିବ ମୋତେ ଇଏ କରିବା ବାନ୍ଧିବାକୁ ତାକୁ ତାକୁ ପଚାରିବି କାଲି ତାର ପର ଦିନ ନିଟ ଏକ୍ସାମ ଅଛି ତାର। ସିଏ ଇଏ ଆଉ ମ ହଁ ନିଟ୍ ଏକ୍ଜାମ ଅଛି। ରିନିଟ ଦବ ତାପରେ
ବନ୍ଦ କରିଦେଇଛି।
ଇଏ ଭାଇରାଲ ହେଇଯିବ ବୋଲି ନୀଟ ପେପର ବୋଲି ସେଟା ପାଇଁ ସେ ଯାର ଫାଉଣ୍ଡର ଟା ଇଣ୍ଡିଆ ସହ ମାଡ ଗୋଳ ବାଇଶ ବାଇଶ ନାଇ ଏକୋଇଶ ରେ ଅଛି। ରବିବାରରେ ହେଇଥିବ, ହେଇଥିବ। ଏକୋଇଶରେ ଅଛି ତାପରେ ହୁଁ ତାର ବାଇଶରେ ତାର ଇଏ ବାହାରିବ ପ୍ଲସ୍ ଥ୍ରୀ ସିଲେକ୍ସନ ଡେଟ୍। ପକେଇଛି କହୁଥିଲା। ପାଷ୍ଟ ଇଏ ରେ ପକେଇଚି କଉଟି ଯେ ସେ ବିସ୍ମୟ ରେ। ହଁ। ଗଇ ପକେଇଚିନା? ଏ ତାକୁ କହୁଥିଲେ ଘରେ କହୁଥିଲେ। ଘରେଇ କହୁଥିଲେ ତା ସେ କହିଲା ପାଖ ବୋଲି ସେ କହିଲା। ହୁଁ ସେଟା ତା ଭାଇ ପଡ଼ିନଥିଲା କି ତା ଭାଇ। କହିଲା ତା ଭାଇ ବିଷ୍ମୟରେ ପଢ଼ୁଥିଲା। ତା ଭାଇର ପ୍ଲସ ଥ୍ରୀ ସରିଯାଇଛି ନହେଲେବି ଯାଇଥାନ୍ତା। ନ ହେଲେ ବିଯାର ହେଇଥାନ୍ତା। ଆ, ହୁଁ।
ତା ଭାଇର
ପ୍ଲସ ଟୁ ପ୍ଲସ ଟୁ ବିସ୍ମାରି ରେ ଦୁଇଶହ କେତେ ଆଇଥିଲା।
ନାଇଁ ନାଇଁ ସେ ଟେଥ ହଷ୍ଟେଲରେ ସେ ଲେଟ୍ ହେଇଚି ପଡିଆର। ତାଙ୍କର ଏନକୁ କଲେଜର ଆମ ବଣ୍ଟି ଆଡ଼ଦାର। ହଁ ହ ଭାଇ ଥିଲେ ତ ଆଉ। କଲାମ ନା କେଉଁଟି ପଡିଆଦା।
ହୁଁ, ହୁଁ।
ସେତବଳୁ ସେ ରହ ଆ ରଇଏରେ। ହଁ। ଯାଇଥିବ କହୁଥିଲା ସିଏ।
ନାଇନକୁ କହିଲେ ହବ ନା ତୁ ଏଇଠି ଏ ସେ ଆଗକୁ ଆହୁରି। ଆମେ ସବୁ ଏଇଠି ପଢୁଥିଲୁ।
ଏଇଥିରେ ମୁଁ ଯାଇଥିଲି। ଆଉ।
ମନ କେମିତି ପଡ଼ିଲା ଖେଳିବାକୁ
ଖେଳିବାକୁ ଯାଇଥିଲା ପଳେଇ ସେ ଛୁଟି ଟି ତାକୁ ଧରିକି ଆଇଥିଲା ଏବେ ଆଉଥରେ ପ-ପଳେଇଛି। ତାର ଅଫିସ କାମ ଅଛି ନା। ଏକ୍ଜାମ। କିଏ ତାର ଜଏନ ହେଇଛି ଜଏନ ହେଲେ ଜଣା ପଡିବ। ସିଏ ତାର କିଏ ଯେ ଧରି ଯିବାକୁ କହୁଛୁ ତା ବାବା ଧରିକି ଯିବ।
ଆଁ ତା ବା ତା ପା ଘଡଘଡି ମାରୁଚି ନୁହ। ଆମର ଇଆଡ଼େ ଘଡଘଡି ମାରୁଚି ତା ବାବା ଧରି ଯାଇ ଥୋଇ
ସେ ତା ପାଇଁ ଗାଁ କୁ ଆଇ ଥାଉଚି ନାଇଁ ସେ ତାକୁ ନବା ପାଇଁ ହେଲେ।
ତା ବାବା। ଗାଁ କୁ ଆଇ ଥାଉଛି ଗାଁ ତା ବାବା କି ପାଇଁ ଗାଁ ତା ବାବା ଥାଉଛୁ ତା ତା ବା ଥାଉଚି ଧରିକି ଆଇ ଥାଉଛି।
ତା ଭାଇ ବହ୍ମପୁର ରୁମ କାଢ଼ି ରହୁଛି ନାଇ ସ।
ତା ଭାଇ ବ୍ରହ୍ମପୁର ରୁମ କରି ରହୁଛି।
ଆଁ।
ହଁ ତା ଭାଇ ବ୍ରହ୍ମପୁର ରୁମ କରି ରହୁଛି। ତା ରହୁଥିବ କିଏ ମୁଁ ଜାଣିନି ତା କଥା ଏତେ। କାଲି। ତା ଭାଇ ଥିଲେ ମୁଁ କଥା ହଉନି ଇନଷ୍ଟାରେ ମୋର ଫଲୋୟର ଅଛି ଯେ।
ଅ ମୋର ବି ଫେସବୁକରେ ଫ୍ରେଣ୍ଡ ଅଛି ଯେ ମୁଁ କାହିଁ କଥା ଆଁ ସିଏ କାଇଁ କଥା ସେତେ ହେଇନି।
ନାଇ କଥା ମୁଁ ଏକା ଟେନ୍ଥ ଟେନ୍ଥରେ ଥିଲା ବେଳୁ। ତାକୁ ହାପି ବାଡେ ବୋଲି ତା ବାର୍ଥ ଡେ ୱିଶ କରିଥିଲି ଆଉ କିଛି ନାହିଁ। ଏ ନାଇ ସେ ସେ ଗଣପ ଥିଲେ ବି କାହିଁ କଥା ହଉନି। ନା ହଉ। ମୁଁ ୟା ଯାଉଛି। ଲାଇଟ ହେଲା କି। ହଁ ହଁ ହଁ ହଁ।